ନମସ୍କାର।
ହୁଁ କୁହନ୍ତୁ।
ଏ କଣ କରୁଛନ୍ତି?
ଏଇ ଏବେ ଜଷ୍ଟ ବସିଥିଲି ଏଇଠି ଆଉ।
ଆଜ୍ଞା।
ଏଗ ପକଉଛି ନା ବର୍ଷା ପକଉଛି ସେଥିପାଇଁ
ଆଜ୍ଞା ବର୍ଷା ଆଡେ ତ ହଉଛି ଜୋରଶରେ ଆପଣଙ୍କ ଆଡେ ବର୍ଷା ହଉଛି ତ?
ହଁ।
ଆଜ୍ଞା ଏପଟେ ବି ଯୋରେ ଯୋରେ ବର୍ଷା ହଉଛି।
ଆଚ୍ଛା ଆପଣ କେମିତି କିପରି ବର୍ଷାକୁ ଉପଭୋଗ କରୁଛନ୍ତି?
ବର୍ଷା ସାରେ ବର୍ଷାକୁ ଉପଭୋଗ କଣ କରିବୁ ବର୍ଷାରେ ତ ଆମ ଯେହେତୁ ଆମର ଛୋଟ ଘର ଏଠି। ଆମର ବର୍ଷାରେ ଘର ସବୁବେଳେ ପାଣି ସବୁବେଳେ ଘର ଭିତରକୁ ପଶି ଆସୁଛି ଯେହେତୁ ଆମେ ବହୁତ ବର୍ଷାରେ ସ ମାନେ ଅସୁବିଧାର ସମ୍ମୁଖୀନ ହଉଛୁ। ଯାହାର ବଡ ବଡ ଲୋକ ସେମାନେ ବର୍ଷାକୁ ଉପଭୋଗ କରୁଛନ୍ତି ସ ଆମେ ସାରେ ତ ଗରିବ ଲୋକ ସେଥିପାଇଁ କଣ ଉପଭୋଗ କରିମୁ ବର୍ଷାକୁ। ବର୍ଷା ହେଲେ ଆମର ବହୁତ କଷ୍ଟରେ ଜୀବନ ଯାପନ କରୁଛୁ। ଆଉ ସାର୍ ଆପଣଙ୍କ ଘର ଟା କୋଉଠି କହିଲେ?
ଆମର ମୟୂରଭଞ୍ଜ।
ଆଜ୍ଞା ମୟୂରଭଞ୍ଜ ନୁହେଁ କି ସାର୍ ମୟରଭଞ୍ଜରେ କଣ ଆପଣ ପ୍ରସିଦ୍ଧ କିଛି ଜାଣିଛନ୍ତି?
ହଁ ମୟୂରଭଞ୍ଜ ରେ ଆମର ପ୍ରସିଦ୍ଧ ଅଛି ଆଉ ଗୋଟେ ଚାଉଳ ଭଙ୍ଗା ଜଳପ୍ରପାତ ଆଉ
ଆଜ୍ଞା ଆମ ଆମର କେଉଁଝର।
ହୁଁ ହୁଁ।
ଆଜ୍ଞା ଆପଣ ତ ଜାଣିଥିବେ କେଉଁଝର ମୟୂରଭଞ୍ଜ ଲାଗିଛି।
ହଁ।
ଆଜ୍ଞା।
ହଉ ଆପଣଙ୍କର କେଉଁଝର ସେଠି କଣ ପ୍ରସିଦ୍ଧ।
କଣ କହିଲେ।
ମୁଁ ନି କେନୁଝର ଆପଣଙ୍କର କଣ ସବୁ ଭଲ ସେଠି ଯେମିତି ଖାଇବା ପିଇବା।
କେଉଁଝରେ ଖାଇବା ପିଇବା ସାର୍ ତ କହିଲି ସେମିତି କିଛି ଖାଇବାର ଏଠି ମୁଁ ଜାଣିନି ଭଲସେ କିନ୍ତୁ କେଉଁଝର ରେ ଆମର ଯେମିତିକି ମା ତାରିଣୀ ମନ୍ଦିର ଅଛି। ଯଉଟା କିି ସବୁଠୁ ପ୍ରସିଦ୍ଧ ଅଉଛି ତାରିଣୀ ମନ୍ଦିର ତାପରେ ଯୋଉଟା କିି ଚଇତି ମାସରେ ଯଉଟା କିି ପର୍ବଟା ଯେଉଁଟାକି ପଣା ସଂକ୍ରାନ୍ତିରେ ହୁଏ। ବହୁତ ଭଲରେ ସେଇଠି ପାଳନ କରାଯାଏ ଆଜ୍ଞା ଆଉ ଆଜ୍ଞା ଚଇତି ପର୍ବ। ଆଉ ତାପରେ ଆମର ରହିଲା ଏଠି ଯେମିତି ଜଳପ୍ରପାତ ଆମର ସରେ ବହୁତ ସାରା ଅଛି ଏମିତି ସାନ ଘାଗରା ହଉ ବଡ ଘାଗରା। ଆଉ ଆମର ଯେମିତି କିି ଗୁଣ୍ଡିଚା ଘାଇ ଗୋଟେ ଅଛି ଆଉ ଏମିତି ଭିମ କୁଣ୍ଡୁ ଅଛି କେଉଁଝରରେ ସୁନାମୁଣି ଜଙ୍ଗଲ ବିଚ ଅଛି ଏଇସବୁ ପାଖାପାଖି ଛୋଟ ମୋଟ ସେଇ ଅ ଯୋଉଟା କି ଜଳପ୍ରପାତ ହଉ କି ଉଁ ଛୋଟ ମୋଟ ପର୍ଯ୍ୟଟନ ସ୍ଥଳୀ ଏଇ ସବୁ ଜାଗା ଆମ କେଉଁଝରରେ ଅ କହିବାକୁ ଗଲେ ପ୍ର ସିଦ୍ଧ ତ ଆଉ ସାର୍ କେଉଁଝର ତ ଜାଣିଥିବେ। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ସିଏ ଆଉ ବହୁତ ସାରା ଜଙ୍ଗଲ ବହୁତ ସାରା ପାହାଡ। ପର୍ବତ ଏଟିି ଯେହେତୁ ଆଉ ଏ ଏପଟକୁ ବୁଲିବା ପାଇଁ ବି ବହୁତ ଲୋକ ଆସନ୍ତି କେବଳ ଏ ପାହାଡ଼ର ଅ ଅନୁଭ ପାହାଡରୁ ପାହାଡକୁ ସୋ ଯୋଉ ତାର ଯୋଉ ଅ ସେ ଆମର କେମିତି ଉ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆଜ୍ଞା। ପାହାଡର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସନ୍ତି ଏପଟକୁ ଆଉ। ଅ ଏପଟେ ତ ଆମର ସାରେ ଉ ଆପଣଙ୍କ ସେପଟେ ସାର୍ ଧାନ ଚାଷ ତ ଏବେ ହେଇଥିବ ନା ହେଇନଥିବ। ଆରମ୍ଭ କରାହେଲା ନାଇଁ କି ଆଉ ଆମର ତ ଏପଟେ ସେଇ ଧାନ ଚାଷ ଏବେ ତଳା ପଡା ହେଇ ତା ତଳା ପକେଇଛନ୍ତି। ତଳି ପକେଇଲା ପରେ ତାକୁ ତଳା ମରାହବ ତଳା ମରାହେଲା ପରେ ତଳାକୁ ରୁଆ ହବ। ରୁଆ ହେଲା ପରେ ଆଉ ଆସ୍ତେ ତାପରେ ତଳା ତାର ଆସ୍ତେ ଆସ୍ତେ ଧାନ ଯେତେବେଳେ ହେଇଯିବ ଧରିଦବ ଧାନ। ଅ ଟିକେ ବଡ ହେଲେ ଆସ୍ତେ ଆସ୍ତେ ପୁଣି ତାକୁ ଧାନକୁ କାଟାକୁଟି କରିବେ ଆମର ଏପଟେ। ଆପଣଙ୍କ ଆଡେ କଣ କେମିତି ତଳା ହେଲାଣି ନା ହେଇନି?
ହଁ ଆମର ତଳା ଉ ତଳା ଉଠି ସାରିଲାଣି ଉଠିକି ତାକୁ ତଳି ରୁଆ ହେଲାଣି।
ଆଜ୍ଞା ତଳିରୁ ଆମ ତଳି ରୁଆହେଇନି ଟିକେ ଲେଟ୍ ମାନେ ଟିକେ ସମୟ ଲାଗେ ଆମ ଆଡେ ଏପଟକୁ ହେଇତେ ସାର୍ ଆପଣଙ୍କ ଆଡେ ପାଣିର ଅଭାବ କିଛି ତ ନାହିଁ ତ?
ନା ପାଣିର ଅଭାବ ଏବେ ନାହିଁ ଏବେ ତ ବର୍ଷା ଚାଲିଛି।
ଆଜ୍ଞା ବର୍ଷା ତ ଏବେ ଯେଉଁ ଆ ଲଘୁଚାପ ପଡ଼ିଛି ସାରା ଓଡ଼ିଶାକୁ ଯେହେତୁ ମ ଲଘୁଚାପଟା ତ ବର୍ଷାର ଅଭାବ ଏବେ ନଥିବ। କାରଣ ସବୁଆଡେ ଏଇ ଯୋଉ ଲଘୁଚାପ ଟା ସବୁଆଡେ କୁ ପଡିଛି। ତ ବର୍ଷା ଯୋଉ ମଝିରେ ଯୋଉ ଟିଭିରେ ମାନେ ଟେଲିକାଷ୍ଟ୍ ହେଲା ଆମର ଯେଉ କହନ୍ତି ରେଡ଼ିଓ ହେଉ କି ଦୂରଦର୍ଶନ ଯେମିତି ରହିଛି। ଆଜ୍ଞା ସମ୍ବାଦରେ ବି ଯୋଉ ଇଏ କଲେ କି ବର୍ଷା ଆଉ ନାହିଁ। ତ ସେଥିପାଇଁ ମଝିରେ ବହୁତ ଇଏ ଲାଗିଲା କି ବର୍ଷା ହେବନି ଆଉ ଚାଷୀମାନେ କଣ କରିବେ ବହୁତ କଷ୍ଟ ର ସମ୍ମୁଖୀନ ହେବେ।
ହୁଁ ଅସୁବିଧାରେ ପ ପଡିଲେ ସବୁ।
ଆଜ୍ଞା ସମ୍ମୁଖୀନ ହେବେ ସେଥିପାଇଁ ବହୁତ ଇଏ ଲାଗୁଥିଲା। କିନ୍ତୁ ନ୍ତୁ ଏବେ ଦେଖ ଯେଉଁ ସ୍ନାନ ପୂର୍ଣ୍ଣିମା ଠାକୁରଙ୍କର ସ୍ନାନ ପୂର୍ଣ୍ଣିମା ପରଠୁ ବର୍ଷା ଜୋରଦାର ଲାଗି ରହିଛି। ତ ଏଟାକୁ ଗୋଟେ କହିବାକୁ ଗଲେ କି ଠାକୁରଙ୍କର ମହିମା ଲାଗୁଛି ଏଇଟାକୁ ଗୋଟେ କହିବାକୁ ଗଲେ ଏମିତି। ଉଁ ଜଗନ୍ନାଥଙ୍କର ମହିମା ଯେହେତୁ ସିଏ ଆମ ଓଡ଼ିଶାରେ ବିରାଜମାନ ସେଥିପାଇଁ ଗୋଟେ ବର୍ଷା ଗୋଟେ ଆ ଆବିର୍ଭାବ ହେଲେ ଏପଟେ ଆମର ବର୍ଷାରେ ଏବେ। ଯୋଉଟା କି ହବାର ନଥିଲା ଏବେ ବର୍ଷା ଆଜ୍ଞା
ଠାକୁରଙ୍କ କୃପାରୁ ଗ ଯାହା ଅଛି।
ଆଜ୍ଞା ଆଜ୍ଞା ନିହାତି ସବୁ ସେ ଜଗନ୍ନାଥଙ୍କ କୃପା।
ହୁଁ ହୁଁ।
ଆଜ୍ଞା ଆଉ ସାର୍ ଆପଣ କଣ କରନ୍ତି ଏ ଯୋଉ ଚାଷ ବାସ ଏମିତି କରନ୍ତି ନା କଣ ଚ ଜବ୍ ମାନେ ଚାକିରି ଫାକିରି କିଛି କରୁଛନ୍ତି?
ନା ନା ଚାଷ ଏବେ କରାଯାଉଛି।
ଚାଷ ଆଜ୍ଞା। ପଢାପଢି ଆପଣ କେତେ ପର୍ଯ୍ୟନ୍ତ କରିଛନ୍ତି?
ହଁ ପଢାପଢି ସରିଲାଣି ପଢାପଢି ସ ସରିକି ଏବେ ଚାଷ କାମ ଆରମ୍ଭ କରାହୋଉଛି ଆଉ।
ଆଜ୍ଞା।
ଉଁ ଘରେ ସମସ୍ତେ ଚାଷ କରିବା ପାଇଁ ଭଲ ପାଆନ୍ତି।
ଆଜ୍ଞା।
ସେ ମୁଁ ବି କରିଛି ଆଉ।
ଆଉ ସାର୍ ଆପଣଙ୍କ ସେପଟେ କେମିତି କଣ ରଜର କେମିତି କଣ ଇଏ କଲେ ରଜକୁ କେମିତି ପାଳନ କଲେ ରଜକୁ ଉପଭୋଗ କଲେ କେମିତି କଣ?
ହଁ ଆମର ତ ମୟୂରଭଞ୍ଜରେ ଏତେ ରଜ ବେଶୀ ଧୁମଧାମ ରେ ପାଳନ କରାଯାଏ କରାଯାଏ ନାହିଁ। ସେମିତି କରନ୍ତି ଆଉ।
ରଜ ସେପଟେ ଆଜ୍ଞା ଟିକେ କମ୍ ମୁଁ ଶୁଣିବାକୁ ପାଇଛି।
ହଁ ରଜ ଏପଡେ କମ୍ ହୁଏ।
ଆଜ୍ଞା ଆଜ୍ଞା କାହିଁକି ରଜ ସେପଟେ କମ୍ କରେ। କାହିଁକି କିଛି କାରଣ ସ୍ପେସିଫିକ ମାନେ ସେମିତି ନିର୍ଦ୍ଦିଷ୍ଟ କାରଣ ଅଛି।
ସେମିତି କିଛି କାରଣ ନାହିଁ। ଏପଟ ସବୁ ନୂଆ ଖାଇକି ବେଶୀ ପ୍ରାଧାନ୍ୟ ଦିଅନ୍ତି। ରଜକୁ ଏତେ ଦିଅନ୍ତି ନାହିଁ ସେଥିପାଇଁ
ଆଜ୍ଞା ଆଜ୍ଞା ସେପଟେ କଣ କହିଲେ କି ଆମର କିଛିଟା ଭାଗ ମୟୁରୁଭଞ୍ଜର ଯୋଉଟା କି ଆମର ଝାରଖଣ୍ଡ ମାନେ ଝାରଖଣ୍ଡ ର ସୀମା ସହିତ ଲାଗିିକି ଅଛି ତ ସେଥିପାଇଁ ଲାଗେ କି ବା ମାନେ କହିବାକୁ ଗଲେ ସେମିତିକି ଝାଡ଼ଖଣ୍ଡର ଲୋକ ବି ବହୁତ ସାରା ମୟୂରୁଭଞ୍ଜ ରହନ୍ତି। ତ ସେଥିପାଇଁ ବୋଧେ ସେଆଡେ କିଛି ପ୍ରାଧାନ୍ୟ ନାହିଁ। ଅ ମତେ ସେଇଭଳିଆ ଲାଗେ।
ହଁ ସେମିତି ସେପଟେ ହଁ ସେ
ଆଜ୍ଞା ଆଜ୍ଞା। ଆଉ ସାର୍ ଆପଣ କଣ କେମିତି ବୁଲାବୁଲି କୁଆଡେ ବାହାରକୁ ଯାଆନ୍ତି ନା କେମିତି କଣ ଯେମିତିକି ହଉ ବାହାର ଯାକୁ ଦର୍ଶନ କରିବା ପାଇଁ ଠାକୁରଙ୍କ ସ୍ଥାନକୁ କି ନହେଲେ ଗୋଟେ ଆମର ଯେମିତି କୁହନ୍ତି ଯେକୌଣସି ବାହାର ଜାଗା ହଉ। ଟେ ରାଜ୍ୟ ହଉ କି କଣ ଆମର ଯୋଉ ଓଡିଶା ଭିତରେ ନେ ଜିଲ୍ଲା ହଉ କୌଣସି ଜାଗାକୁ ଯାଇଛନ୍ତି?
ହଁ ଯାଇଚୁ।
ଆଜ୍ଞା ବାହାରକୁ କୁଆଡେ କେବେ ଯାଇଛନ୍ତି ନା ଯାଇନାହାନ୍ତି।
ବାହାରକୁ ସେମିତି ନା ବାହାରକୁ ବେସିି ଯାଉନୁ ସବୁ ଓଡିଶା ଭିତରେ ହିଁ ଯାଇଛିି।
ଆଜ୍ଞା ଆଜ୍ଞା। ଓଡିଶା ଭିତରେ ଆପଣ ବୁଲାବୁଲି କରୁଛନ୍ତି ନାଇଁ କି।
ହଁ ଓଡ଼ିଶା ଭିତରେ ହିଁ ଅଧିକାଂଶ ବୁଲାବୁଲି।
ହୁଁ ହୁଁ ଆଉ ଆପଣ କେବେ ଏପଟେ ଯାଇଛନ୍ତି ମୟୂରଭଞ୍ଜ ବୁଲିବା ପାଇଁ?
ମୟୂରଭଞ୍ଜ ସାର୍ ଆମେ ଯାଇଥିଲୁ ଯେତେବେଳେ ଯାଇଥିଲୁ ଆମେ ବୁଲିବା ପାଇଁ। ଥରେ ଗାଁ ଲୋକ ସବୁ ବସ୍ ରେ ବୁଲିବା ପାଇଁ ବାହାରିଥିଲେ ଯେମିତିକି ଆମର ଅ ଉତ୍ତରପ୍ରଦେଶ ହୋଉ କି ବିହାର ଯିବା। ପାଇଁ ତ ଝାଡ଼ଖଣ୍ଡକୁ ଦେଇକି ଆମେ ଯାଉ ତ ଏଠି ଆମେ ମୟୂରଭଞ୍ଜକୁ ଜିଲ୍ଲାକୁ କୁ ମାନେ ବା ମୟୂରଭଞ୍ଜ ଜିଲ୍ଲାକୁ ଆମେ ପୁରା ମ-ମୟୂରଭଞ୍ଜ ଜିଲ୍ଲାକୁ କ୍ରସ୍ କରିକି ଆମେ ଆଗକୁ ଜିମୁ କହିବାକୁ ଗଲେ ଝାରଖଣ୍ଡ କୁ ତା ସୀମାକୁ ଲାଗିବ। ତ ମୟୂରଭଞ୍ଜ ଯାଇକି ଆମେ ଯାଇଥିଲୁ ଆଜ୍ଞା ମୟୂରଭଞ୍ଜ। ଅ ମୟୂରଭଞ୍ଜ ବହୁତ ଭଲ ଲାଗିଲା ମୟୂରଭଞ୍ଜ। ଆଉ ଯେହେତୁ ଆମର ଆମର କୁହନ୍ତି ଆମର ବ ବ କହନ୍ତି ଆମର କହନ୍ତି ରାଷ୍ଟ୍ରପତି ଯିଏ କି ଦ୍ରୌପଦୀ ମୁର୍ମୁ। ତାଙ୍କର ଅ ସ୍ଥାନ ସେଠି ଯିଏ କି ଜନ୍ମଗ୍ରହଣ କରିଥିଲେ ମୟୂରଭଞ୍ଜ ଜିଲ୍ଲାରେ। ତ ସେ ଗୋଟେ ବହୁତ ଖୁସିର କଥା କି ମୟୂରଭଞ୍ଜ ଆମେ ଆସିଥିଲୁ ରାଷ୍ଟ୍ରପତିଙ୍କର ଆମ ଭାରତର ରାଷ୍ଟ୍ରପତିଙ୍କ ଘର ପ ପାଖାପାଖି ଆମେ ସେ ବା ବାଟ ଦେଇକି ଯାଇଥିଲୁ। ଆଉ ବହୁତ ଖୁସି ଲାଗେ।
ଉଁ ହୁଁ।
ଆଜ୍ଞା।
ହଁ ଆମେ ବି ଆପଣ କେଉଁଝର ପଟେ ଯାଇଥିଲୁ। ଘଟଗାଁ ତାରିଣୀ ମନ୍ଦିର, ବଡଘାଗରା ଏସବୁ।
ଆଜ୍ଞା।
ବୁଲିବା ପାଇଁ ବି ଭଲ ଲାଗେ।
ଆଉ ସାରେ ଯୋଉ ଆଉ ଆପଣଙ୍କ ଏଇ ଯୋଉ ସମୟ ଆସିଲାଣି ଯେମିତି କହିଲେ କି ଆମର ଏଇ ବର୍ଷା ଦିନ ଏବେ ଆସ୍ତେ ଆସ୍ତେ ଆସୁଛି ତ ବର୍ଷା ଦିନରେ କଣ କେମିତି ଆପଣ ବିଲ ବାଡି ଯେମତି କି କୁହନ୍ତି କି ମାଛ ପୁରି ଯାଆନ୍ତି ବ ବର୍ଷା ଦିନରେ କେମିତି ମା ଛ ଫାଛ ଧରା ହୁଏ ବିଲବାଡିରେ ଯେମିତିି କି ଛୋଟ ଛୋଟ ଚୁନା ମାଛ କୁହନ୍ତୁ ଆଜ୍ଞା କେମିତି କଣ ଆପଣଙ୍କ ଆଡ଼େ ସିଆଡ଼େ ମାଛ ଫାଛ ଧରାଯାଏ ଆମର ତ ଏପଟେ ବି ଧରାଯାଏ ଛୋଟମୋଟ ବ ଯୋଉ ଉଁ ଯେମତି କହିଲେ କି ଆଜ୍ଞା ବିଲ ନାଳ ଏଇ ସବୁ ମାନଙ୍କରେ କିଏ ପାଣି ଫୁଲ ହେଇଯାଏ ମାଛ ମାନେ ଏପଟେ ବୋହୁତ ସାରା ଯିବା ଆସିବା କରନ୍ତି ଆଉ ଏତେ ବି ଆଜ୍ଞା ଜାଲ ଦ୍ଵାରା ଆମ ଲୋକ ଏପଟେ ତାକୁ ଅ ଧରିକି ମାଛକୁ ବିକା ବିକି କରନ୍ତି କି ନିଜର ଖାଇବା ବି ମେଣ୍ଟାନ୍ତି।
ଆ ଆମର ବି ସେପଟେ ଶୁଣିଥାଆନ୍ତି।
ଆଜ୍ଞା ଆଜ୍ଞା ଚୁନାମାଛ କୁହନ୍ତି ଯେମିତି ଛୋଟ ଦଣ୍ଡେଇ ହୋଉ କରାଣ୍ଡି ହୋଉ। ଆଜ୍ଞା ଏ ସବୁ।
ହୁଁ।
ଆଉ ସାର୍ ଆମ ଯେମିତି କହିଲି କି ଆପଣଙ୍କର ଏଇ ଯୋଉ ଉଁ ଅ ଆସିଗଲାଣି ଯେମିତି କି ବର୍ଷା ଦିନ ସ ସରିଯିବ ଯଦି ବର୍ଷା ଦିନ ସରିଗଲା ପରେ ଏଇ ଯୋଉ ବର୍ଷା ଦିନର ଆରମ୍ଭ ଅ ଜଷ୍ଟ ଆ ମାନେ ଯେମିତିକି କହିଲେ ଆଗକୁ ଟିକେ ଆସିବ ଅ ସେପ୍ଟେମ୍ବର ଷ୍ଟାର୍ଟ ସେପ୍ଟେମ୍ବର ଯେତେବେଳେ ଆରମ୍ଭ ହେଇଯିବ ସେପ୍ଟେମ୍ବର କି ଅକ୍ଟୋବର ପୂଜା ପର୍ବାଣୀ ବୋହୁତ ଆଉ ଏ ସ ଏଇ ସମୟରେ ଆସିଯିବ ଅ ଯେହେତୁ ପୂଜାପର୍ବାଣୀ ଅଧିକ ଆସିଯିବ ଆପଣ ଆପଣଙ୍କ ଆଡ଼େ କଣ କେମିତି ପୂଜାପର୍ବାଣି କଣ କେମିତି ଯେମତି କିହିଲି ଆମର ଅ ଦଶହରା ହୁଏ ହୋଉ କି କାଳୀ ପୂଜା ହୋଉ କି ନହନେ ଦୀପାବଳି ହୋଉ ଆପଣଙ୍କ ଆଡେ ସେଇ ଯୋଉ ଇଆର ଯୋଉ ପୂଜାପର୍ବାଣୀର ମାହୋଲଟା ସେପଟେ ମାନେ ବରକ୍ ମାନେ ଯେମତିକି ବଜାୟ ରଖନ୍ତି ନା କଣ କେମିତି ଆପଣଙ୍କ ଆଡେ ସେ ପାଳନ କରନ୍ତି?
ହ ଏପଟେ ଆଦିବାସୀ ସମ୍ପ୍ରଦାୟ ଲୋକ ଅଧିକ ଅଛନ୍ତି ନା ସେଥିପାଇଁ ସେମାନେ ତ ଏସବୁ ପୂଜାପର୍ବ ପାଳନ କରନ୍ତି ନାହିଁ।
ଆଜ୍ଞା ତ ଆଉ କିଛି ମାନେ ଯେମିତି କହିଲେ ଦୀପାବଳି ତ ସବୁଆଡେ ମାନେ ଅ ଆମ ପୁରା ଭାରତ ବର୍ଷରେ ପାଳନ କରାଯାଏ ଦୀପାବଳି କାରଣ ଅ ଯୋଉଥିରେ କି ରାମ ଯେତେବେଳେ ବନବାସରୁ ଫେରିଥିଲେ କୁହନ୍ତି କି ଆମର ଅମ୍ ଉମ୍ ଆଲୋକ ଆମେ କଣ କଣ କହନ୍ତି ଆଲୋକର ଆଲୋକ ଆଲୋକମୟ ହେଇ ମ ହେଇଯାଏ ଯେମତି କୁହନ୍ତି ଯେତେବେଳେ ଫେରିଲେ ତାଙ୍କ ଅଯୋଧ୍ୟାକୁ ତ ସେଥିପାଇଁ ଉଁ ସେଇ ସମୟଟାକୁ ସ ସବୁଆଡ଼େ ଭାରତ ବର୍ଷରେ ପାଳନ କରାଯାଏ ନା କି ଖାଲି ଓଡ଼ିଶାରେ ପାଳନ କରାଯାଏ ତ ସେଥିପାଇଁ ମୋର ମ ତେ ଲାଗୁଚି ଦୀପାବଳି ଯେମତି କାଳୀପୂଜା କୁହନ୍ତି ସେଇଟା ସବୁ ସବୁ ମାନେ ଜିଲ୍ଲା ହୋଉ ଚେ କୌଣସି ଇଏରେ ପ-ପାଳନ କରାଯାଉଥୁବ ତ ନିହାତି ଏଇଟା ଆପଣଙ୍କର ମୟୂରଭଞ୍ଜ ଜିଲ୍ଲାରେ ପାଳନ କରାଯାଉଥୁବ।
ହଁ ଦୀପାବଳି ତ ସମସ୍ ସମସ୍ତେ ପାଳନ କରନ୍ତି।
ଆଜ୍ଞା ତ ଆପଣ ତାର କେବେ ମଜା ନେଇଚନ୍ତି? ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ତାହେଲେ ତାହେଲେ ମୁଁ ରହୁଚି ଆଜ୍ଞା ଟିକେ ତେ ଆପଣଙ୍କୁ କେବେ ଫାଙ୍କା ହେଲେ କଲ୍ କରିବି ଉଁ ଧନ୍ୟବାଦ ଆଜ୍ଞା।
ଧନ୍ୟବାଦ।
ଆଜ୍ଞା।